ହ୍ୟାଲୋ।
ହୁଁ କେମିତି ଅଛନ୍ତି?
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି। ଆଛା ଉଁ ଆମେ ଦେଖୁଥିବା ସେ ବର୍ତ୍ତମାନ ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି ଆଉ
ଆଜ୍ଞା।
ମୋବାଇଲରେ ମଧ୍ୟ ବିଭିନ୍ନ ପାଠ ପଢୁଛନ୍ତି କିନ୍ତୁ ଆପଣଙ୍କ ମତାମତ ତେବେ ଗୋଟେ ପାଠାଗାର ଯଦି ହଁ ପୁରାଣ ପୁ ପୂର୍ବ ସମୟରେ ଆମେ ଦେଖୁଛେ ଗୋଟେ ପାଠାଗାରର ଉପଯୋଗିତା କଣ ଗୋଟେ ରହିବା ଆବଶ୍ୟକ ଯାହାକି ଆଁ ପାଠାଗାରକୁ ଆଜି ଜିକା ଦିନରେ ଅ ଲୋକଙ୍କର ଉପଯୋଗିତା ଆଉ ତା ବିଷୟରେ ଆପଣ କଣ ଭାବୁଛନ୍ତି କଣ? ଅ ତାର ଗୋଟେ ପ୍ରାସଙ୍ଗ
ଦେଖନ୍ତୁ ଆଜିକା ତାରିଖରେ ପାଠାଗାର ନିହାତି ଆବଶ୍ୟକ ଅଛି। କାରଣ ଯେଉଁ ଅନୁସାରେ କମ୍ପିଟିସନ ହଉଛି ଚାକିରି ପାଇଁ ପିଲାମାନେ ଯେଉଁ ପାଠ ପଢ଼ୁଛନ୍ତି ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ତିଆରି ହେଇ ଉଁ ତ ଆପଣ କେବେ ଯାଇଛନ୍ତି ସେ?
ହ୍ୟାଲୋ।
ମୋ କଥା ଶୁଣି ପାରୁଛନ୍ତି? ହଁ।
ହଁ ବର୍ତ୍ତମାନ ଶୁଭିଲା।
ମୋ କଥା ଶୁଣି ପାରୁଛନ୍ତି? ହୁଁ କନ୍ଧମାଳ ଜିଲ୍ଲା ଇ ପାଠାଗାରକୁ ଆପଣ ଯାଇଛନ୍ତି କେବେ?
ହଁ ହଁ ମୁଁ ବହୁତ ଥର ଯାଇଛି। ବହୁତ ଥର ଯାଇଛି ମୁଁ ଆମର ଯେଉଁ ପାଠାଗାର ଅଛି
ହୁଏ କଣ ସେଠି ହୁଏ କଣ ଦେଖିଛନ୍ତି?
ପ୍ରଥମେ ଯଦି ଜଣେ ୟୁଜର୍ ଯାଉଛି ଜିଲ୍ଲାଇ ପାଠାଗାରକୁ ପ୍ରଥମେ ସିଏ ଏ ଯାଇକି ସେଠି ଟିକେଟ୍ କରାଯାଏ ପ୍ରଥମେ ତ ଯୋଉ ଯାଇକି ବୁଝନ୍ତି ସେଠି ଷ୍ଟାଫ୍ ବି ଥାଆ ଇ ସେଠି ଆଁ ଜିଲ୍ଲା ଏଇ ପାଠାଗାର ବିଷୟରେ ଡିଟେଲସ ବୁଝିବା ହେବା ପାଇଁ ଅଛି ତ ଷ୍ଟାଫ୍ ମାନେ ବି ଇନଫର୍ମେସନ୍ ଦିଅ ସୂଚନା ଦିଅନ୍ତି ତ ମୁଁ ଯେବେ ଯାଇଥିଲି ଏଇ ପାଠାଗାରକୁ ପ୍ରଥମେ ମୁଁ ଏଇ ପାଠାଗାରକୁ ଗଲି। ତ ସେଠି ଜଣେ ଷ୍ଟାଫ୍ ବସିଥିଲେ ସେହି ଅନୁସାରେ ମୁଁ ତାଙ୍କୁ ପାଠାଗାର କେତେ ସମୟରୁ କେତେ ସମୟ ପର୍ଯ୍ୟନ୍ତ ଖୋଲୁଛି? ଆଉ ସିଏ ସୋମ ସୋମବାରରୁ ସପ୍ତାହକୁ ଛଅ ଦିନ ଖୋଲୁଛି ଗୋଟେ ଦିନ ବନ୍ଦ ରହୁଛି। ତ ସିଏ ଏହି ବିଷୟରେ ଜଣେଇଲେ ଏବଂ ଦଶ ଟଙ୍କା ଟିକେଟ୍ କରାଯାଉଛି ଆଉ ଯୋଉମାନେ ସେଠି ଜଏନ୍ କରିବା ପାଇଁ ଚାହୁଁଛନ୍ତି ପାଠ ପଢ଼ିବା ପାଇଁ ଚାହୁଁଛନ୍ତି ତ ଆମର ସବୁ ମେମ୍ବରସିପ୍ କାର୍ଡ଼ ଅଛି। ମେମ୍ବରସିପ୍ କାର୍ଡ଼ ଆପଣଙ୍କର ଯୋଉ ଯେତେ ମାସ ପାଇଁକି କରିବା ପାଇଁ ଚାହିଁବେ ହେବ। ତ କିନ୍ତୁ ତାଙ୍କର କିଛି ଗାଇଡ଼ଲାଇନ୍ ଅଛି ଯେମିତି ମାସେ ପାଇଁ କରି ଜଣେ ମାସେ ପାଇଁ କରିପାରିବ ତିନି ମାସ ପାଇଁ ମଧ୍ୟ କରିପାରିବ। ଏବଂ ଛଅ ମାସ ପାଇଁ କରିବ ଏବଂ ଉଁ ଗୋଟେ ବର୍ଷ ମଧ୍ୟ କରିପାରିବ ତ ତିନି ପ୍ରଥମେ ଗୋଟେ ମାସ ପାଇଁ ମନ୍ଥଲି ଶହେ ଟଙ୍କା ନିଅନ୍ତି।
ଆଚ୍ଛା।
ତିନି ମାସ ପାଇଁ ଦୁଇଶହ ପଚାଶ ଟଙ୍କା। ତ ଛଅ ମାସ ପାଇଁ ପାଞ୍ଚଶହ ଟଙ୍କା ଗୋଟେ ବର୍ଷ ପାଇଁ ଯିଏ ଯଦି କରିବ ହଜାର ଟଙ୍କା ନଉଛନ୍ତି। ସେଇ ଅନୁସାରେ ତ କରନ୍ତି ଏବଂ ଯେତେବେଳେ ଆମେ ମେମ୍ବରସିପ୍ କରିବା ପାଇଁ ଯାଉଛନ୍ତି। ତ କିଛି ସେଠି ଫର୍ମ ମଧ୍ୟ ରହିଛି। ଯୋଉଟାକି ନିଏ କେତେ ସେଇ ଫର୍ମରେ ସବୁ ଆମର ଠିକଣା ରହିବ। ଆମର ଉଁ ଠିକଣା ଏବଂ କେତେ ଯାଏ ପାଠ ପଢ଼ିଚେ ସବୁ ଡିଟେଲ୍ସ୍। କଣ କୋଉ ବ୍ଲଡ଼୍ ଗ୍ରୁପ ଏବଂ କେତେ ମାସ ପାଇଁ କରିବା ପାଇଁ ଚାହୁଁଚି। ଗୋଟେ ଫର୍ମ ସେଠି ପୂରଣ କରିବା ପାଇଁ ଦିଆଯାଏ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।